ହ୍ୟାଲୋ ହଁ ତତେ ଶୁଭିଲା
ହଁ ଶୁଭୁଛି କହୁନୁ କଣ କରୁଛୁ?
ବସିଛି ଆଉ ହଁ ହଁ କାଲି ଛୁଟି ଅଛି।
ତାହଲେ କାଲି ବୁଲା ବୁଲି ହବ।
ହେଇଠେ ବୁଲା ବୁଲି
ଆଉ ରବିବାର ଆଡେ କାଲି ଆ ପର୍ବଟା ବୁଲିବୁନି
ହଁ
ଉଁ ଆ ସେପଟେ ପଡି଼ନି କି ଯୋଉ ମହୋତ୍ସବ?
ହଁ ପଡ଼ିଚି ଜାଗମରାରେ ଜାଗମରା ପଡ଼ିଚି।
କଣ କଣ?
ଜାଗବରରେ ପଡି଼ଚି ପା।
ଏଇଠି ଗୋଟେ ପଡ଼ିଚି ଖାଲି ଆଃ ଏ ଖାଲି ଜାଗମରାରେ ପଡ଼ିଚି ଆଉ?
ସେଇଆ ଜାଗମ
ତମ ଘରଠୁ କେତେ ଦୂର? ହାଲୋ। ହାଲୋ। ହାଲୋ। ଆଏ ଶୁଭୁନି ତତେ ଶୁବୁଚି? ହାଲୋ।
ଉଁ
ହାଲୋ। ଆରେ ମୋ କଥା ଶୁବୁଚି ତତେ? ମୁଁ ଜାଣିପାରୁନି ତତେ ମୋ କଥା ଶୁଭୁଚି କି ନାଇଁ ମତେ କିନ୍ତୁ ତୋ କଥା ଭଲରେ ଶୁଭୁନି କିଛି। ହାଲୋ। ହାଲୋ।